ହଁ ହଁ ହଁ ଶୁଭ ଯାଉଛି ହଁ। କୁହ ଆଉ କଣ କରୁଛ? ର।
ହାଲୋ।
ଆଜ୍ଞା।
ହଁ କହୁନ।
ମୁଁ କହିଲି କିଷ କରୁ
ଏଇଠି ବସିଥିଲି।
ଓ ଅଁ। ଆଉ ଖାଇବା ପିଇବା ସଇଲାଣି?
ହଁ ହଁ।
ଆଉ କଣ ଆଜି ଖିଆ ହେଇଥିଲା?
ଚାହା ଚୁଡ଼ା ଭଜା। ନାଠିଆ।
ଆଉ ଆଜି ଗାଧୁଆଳୁ କଣ? ନିରାମି ହଁ।
ଏଟା ତ ବା ଭାତ ଆରିକ କଣ ହବ ଆଉ
ଓହୋ। ଆଉ। ଘର ସବୁ କେମିତି ହଁ ଆମର ସବୁ ଭଲ
ଆଉ ମିେସି କି ବ ଚାରେ ନା ସେଟା ଆମ ଘରେ ବି ସବୁ ଭଲ।
ଆଉ ଏବେ ପଢାପଢି କଣ ଚାଲିଛି ନା ସରିଲଣି
ନା ଚାଲିଛି ନା
ହୁଁ।
ସେକେଣ୍ଡ ଇର ଚାଲିଛି ଗ୍ରାଜୁଏସନ ର
ଆଉ ଆଜି ଘର ପାଗ କେମିତି
ହଁ ଢାଙ୍କିକି ରଖିଛି ପାଗ ଟା ଆଉ
ହୁଁ ବଢଆ ଚିନ୍ତା ଭଳିଆ
ହଁ ଏଇ ପାଗ ଟା ରଜ ବଳ ଦେଇଥିଲେ ମସ୍ତ ଲାଗିଥାନ୍ତା।
ହାଇ
ମସ୍ତ୍ ଲାଗିଆ ରଜରେ ପୁରା ନା ଛିି ଖରା ହେଲା। ଖରା ଯୋଉ ପ୍ରକାର ଗରମ ବି ସେଇ ପ୍ରକାର ହେଲା।
ହୁଁ।
ରଜ ବାଗ ଆଜି ବି ଭଲ ଦେଇଛି ହଁ। ସେତେବେଳେ ତ ଖରା ଏମିତି ହେଲା ଗରମ ଯୋଉ ରେଟ ରେ ହେଲା ସେତେବେଳେ
ହଁ ଗରମ ଖରା ଏବେ ପୁରା ଗରମ ଲାଗୁନି ଏତେ ପାଉଳିଆ ପାଗ ପୁରା ଭଲ ଏଇଭଳିଆ ପାଗରେ ରଜ ବୁଲିବା କଥା
ହଁ କିନ୍ତୁ ଏଇଭଳି ପାଗ ଦବା କଥା କିନ୍ତୁ ଦେଲ ନାହିଁ ତ ଛାଡ ସରିଗଲା ଏବେ ସ୍କୁଲ କଲେଜ ଗମନଗର ସବୁ ଆଉ।
ପ ସବୁ ସ୍କୁଲ କଲେଜ ଖୋଲ
ଉହୁଁ। ଆଉ ଛୋଟି ପଟି ନାହିଁ ନା ପରକ୍ଷା ଦେବେ ଆସିଯିବ।
ଏବେ ଆ ନାହିଁ ପୁଣି ରଥଯାତ୍ରା ଗୋଟେ ଦିନ ଛୁଟି ଦେବେ ଆଉ।
ହଁ ପରିକି ଆସିଯିବ
ହୁଁ।
ଏବେ ସବୁ ପାଠ ଦାଏଁ ଦାଏଁ ପଢବି ପରୀକ୍ଷା କରିବେ।
ରଜ ଟାଇମରେ ହିଁ ମାନେ ବେଶୀ ଛୁଟି ମିଳେ ଖରାଦିନ ଛୁଟି
ରଜବୀରବୁର ଯୋଉ ଖରା ଚୁଟି ଟା?
ହଁ ଏଥର ରଜ ପରେ ଖୋଲିବ।
ହଁ ବଢିଆ ଲାଗେ ସେଇ ଟାଇମ ଟା ମଜା ଲାଗେ। ଓ ସଇଲା ଆଉ।
ହୁଁ। ଆଉ ଗ୍ରାଜୁଏସନ ପରେ କଣ କରିବ?
ଡିସେମ୍ବର ଜବ୍ ଫବ ଆପ୍ଲାଏ କରିବି ଆଉ କମ୍ପ୍ୟୁଟର ସେକ୍ସନ ରେ ଆଉ।
ହୁଁ।
ଆଜ୍ଞା।
ଆଜି କାଲି ତ ସବୁ ସେୟା ହିଁ କରିଛନ୍ତି।
ହଁ। ।
ମ ପିଜି ଫିଜି କରି ଇଚ୍ଛା ନାହିଁ।
ନା ସେ ମୋ ମୋ ମୋ ପସନ୍ଦର ପାଠ ହେଲାନି।
କଣ ତୋର ପସନ୍ଦର ପାଠ?
ଆର୍ଟ କଲେଜ ଯାଇଥାଆନ୍ତି।
ଓହୋ। ଆ ଗଲନି?
ଆ ଘରେ ଛାଡ଼ିଲେନି
ଆଜ୍ଞା।
ଘରେ ଛାଡ଼ିଲେନି । ।
ଘରେ ଯାହା କହୁଛନ୍ତି ସେ କରିବ ଆଉ
ହଁ। ଛାଡ଼ିଲେନି ଆଉ। ହଁ।
ତମର ପ୍ଲସ ଥ୍ରୀ ଏଥର କେତେ ବର୍ଷ?
ତିନି।
ପ୍ଲସ ଟ ଦି ମାନେ ତିନି ବର୍ଷ ନା ଚାରି ବର୍ଷ?
ତିନି।
ତୁମ ତଳ ବ୍ୟାଜ କର ତା ଚାରି ବର୍ଷ ନା
ଆମ ଉତ୍କଳ ଏଇ ବର୍ଷ ଯୋଉମାନେ ପଢିବେ ପଢିବେ ସେମାନେ ଚାରି ବର୍ଷ ପଢିବେ
ହଁ।
ଆଉ ତୁମର ଏ ଇଣ୍ଟନଚାଲିଛି ନା?
ଆମର ତ ଏ ସେକେଣ୍ଡ ୟର ହବ ନାଇଣ୍ ଇଣ୍ଟର୍ନସିପ୍ ଏଇ ବର୍ଷ ଆସ ଆମର
ଏବେ ସବୁ ପ୍ରାୟ ଛୁଆଙ୍କର ଏ ଇଣ୍ଟର୍ନସିପ୍
ଦ ସେ ପିଲାଙ୍କର ସରି ଗଲାଣି ସେଉଡା।
ତୁମର ହେଇନଥିଲା।
ନା ନା ଆମର ହେଇନି ଆମର ଏଇ ବର୍ଷ ହବ ଆ ଖୁସି। ଏତେ ଖୁସି ହବା କଥା ନୁହେଁ ତାଙ୍କୁ ଦେଖି ଭାରି ଦୁଃଖ ଲାଗୁଛି। ଖରାରେ ଦୌଡି ଦୌଡି ଖରା ଛୁଟି ତକ ବି ତାକୁ ଛୁଟି ଦେଲେନି କହିବାକୁ ଗଲେ ଇଣ୍ଟର୍ନସିପ୍ ପିଲାଙ୍କୁ।
ତୁମର ଯଦି ହବ ମୋତେ ଖରା ନଥିବ ଏତବେଳକେ।
ଖରା ନଥିବ ଖରା ଥିବ।
ତୁମେ କୁହ ତମକୁ ଶୀତ ପାଗ ବରଷା
ଇଣ୍ଟର୍ନସିପ୍ ଆର ବର୍ଷ ଦବୁ ନା ଆ ଫୋର୍ଥ ସେମିଷ୍ଟର ରେ।
ହୁଁ।
ଆମର ଗୋଟା ସେକେଣ୍ଡ ଚାଲିଛି।
ହୁଁ।
ଥାଡ ଫୋର ବେଳକୁ ଦବୁ।
ଖରାରେ ପୁରା ବୁଲିବ ଆଉ ଆମେ ବେଳେ ନଥିଲା ଏଇ ବର୍ଷକୁତର ନୂଆ ଇଏ କରୁଛି।
ବର୍ଷ ପାସ୍ ଆଉଟ କିି?
ନା ନା ମୁଁ ବାସା ଗୋଟେ ଯି ଚବିଶ।
ଓହୋ ଦିଦି ଚବିଶ।
ଏଇ ବର୍ଷଟ ଇଣ୍ଟନସିପ ଲାଗୁ କରିଛି ବୋଧେ?
ଆ ମୁଣ୍ଡ ଖରାପ ହେଇଯାଉଛି ଏନି ବି ପାଠ ପୁରା ପାଗଳା କରିଦଉଛି ମୁଣ୍ଡକୁ।
ଏମିତି ଟ୍ୱଣ୍ଟି ଟ୍ୱଣ୍ଟି ପଢା?
ସିଏ ଆମକୁ ଖାଲି ତଳ ପଉଛି ଆମେ ଯୁଆଡେ ଯାଉଛୁ ହଇରାଣ ହଉଛୁ।
କାଇଁ ହଇରାଣ?
ଦେଖୁନ ଟେନଥ ବେଳେ ଆମେ ଭାରି ହଇରାଣ। ଆମକୁ ନୂଆ ପାଟର୍ଣ ରେ ପରୀକ୍ଷା ଦବାକୁ ପକେଇ ଦେଲେ।
ଓହୋ ଏବେ ନୂଆ ପଟନ କଣ କରିବେ।
ନୂଆ ସେତେବେଳେ ଟେନଥ ପଢିଲା ବେଳେ ନୂଆ ପ୍ୟାଟର୍ଣ କରିଦେଲା ଅଶୀ ମାର୍କିଆ। ଆଉ ଆମେ କିଛି ବୁଝିନୁ କିଛି ଜାଣିନୁ ପରୀକ୍ଷା ଦେଲୁ। ତାପରେ ପ୍ଲସ ଟୁ ବେଳକୁ ପ୍ଲସ ଟୁ ବେଳକୁ କଣ ହେଲା। କଣ ଗୋଟେ ଅସୁବିଧା ହେଲା ତାକୁ ବି ଏମିତି କଲେ।
ହୁଁ ହୁଁ।
ତାର ପ୍ଲସ ଥ୍ରୀ ଏନି ପିଲା ଦେଇଦେଲେ। ଆମରି ବେଳକୁ ଆମକୁ ଗୋଡେଇ ଗୋଡେଇ ଖାଉଛନ୍ତି।
ଆମର ତ ପ୍ଲସ ଟୁରେ ଏକ୍ସାଂ ହେଇନି କୋରନା ବ୍ୟାଚ।
ହଁ ହଁ କୋଭିିଡ ବ୳୲ଚ। କହୁନ? ବେଗ
ଆଉ
ସୁହାରି ହଇରାଣ କର ଏଇନା ମୋ ପାଠରେ ଏନି ବି ଲଗେଇକି ଯିମି କ୍ଲାସ ନ କହିଲେ ହବ ନାଇଁ ମୁଣ୍ଡ ଖରାପ ହେଇଯାଉଛି। ସବୁ ଦଶଟ ରୁ ଚାରିଟା କଲେଜ ଭାବିଥିଲୁ କଲେଜରେ ପଢିଲେ। ଆଉ ଆମେ ଏମିତି ବସିବୁନି ଦଶଟ ରୁ ଚାରିଟା। କିନ୍ତୁ ଆମେ ଭାବନା ଠାରୁ ଦୂରେଇଗଲୁ ଆମେ। ଦଶଟା ରୁ ଚାରିଟା ପରା ବସୁଛି ସ୍କୁଲ ରେ ଯେମିତିି ନ ଖାଇ ପିଇକି ବସୁ ସେମିତି ପୁରା ବସୁ।
ଓହୋ କେତେବେଳେ ପତ୍ର କ୍ଲାସ ରହୁଥିବ ଆଉ।
ହୁଁ।
ହୁଁ।
ଭଲ। ଜା ହୋଉ ସବୁ ନୂଆ ନୂଆ ଏକ୍ସପ୍ରିନ୍ସ ନୋଉଚ।
ଆଉ ୱଲକମ୍ ଫେରୱଲ ପ୍ରୋଗ୍ରାମ ହୁଏ ନା କଲେଜ ର
ହଁ ତା ଦେହରେ ପଇସା ନଦେଲେ ହବ।
ସେଥିରେ ବି ପଇସା ନଉଥିବେ ଆଉକଣ ଗଣେଶ ପୂଜା ସରସ୍ଵତୀ ପୂଜା
ହଁ ହଁ।
ପୁଣି ଗୁରୁଦିବସ ତା ଦିହରେ ପୁଣି ତୁମେ ତୁମକୁ ଛୁଆ ଫେରୱାଲ ଦେବେ ତୁମେ ସାର ର୍ମ୍ୟାଡାମ କୁ
ହୁଁ।
ପୁଣି ତମର ଥିବ ଫିଫଥ ରନ ସିକ୍ସ ସେମିସ ତାର ଥିବ ବୋଧେ ପ୍ରାକ୍ଟିକାଲ ପ୍ରୋଜେକ୍ଟ ପେପର ସବୁ
କଲେଜରେ ଭାରି କଷ୍ଟ ହେଇଗଲାଣି କ୍ରିଟିକାଲ ହେଇଗଲାଣି କଲେଜ ପୁରା ଆମର
ତମର ଇଣ୍ଟରନାଲ କୋସଚିନ ସିଲେକ୍ସନ ଦଉଛନ୍ତି ନା?
ଚୋପା କିଛି ଦଉନାହାନ୍ତି ସେମାନେ ତ କିଛି ଜାଣିପାରୁନାହାନ୍ତି ସେମାନେ କାହାକୁ ଦେବେ ଏନବି ପିଲାଙ୍କୁ କିଛି ଦେଇପାରୁ ନାହାନ୍ତି।
ହୁଁ ହୁଁ
କିଛି ଥିଲେ ଘରେ କମ
ଆଉ କୁହ କେମିତି କଣ ସବୁ? ଚାଲିଛି ତମର ସିଆଡ଼େ
ଆଉ ତମେ ଏ ଏ ଆଉ ତମେ କଣ ପଢାପଢି କେମିତି ତମର ଏ ଏନିବି କେମିତି ଏ ଏନିବି ନଥିଲା ତମର ବୋଧେ
ନା ଏବେତ ଲାଗୁଛି ବର୍ଷା ଆମ ବେଳୁକୁ ନ ଥିଲା।
ବଢିଆ ତମେ ଖସିକି ପଳେଇଲ ଆମକୁ ଛାଡିଦେଇ ପଳଉଛ ନା ସବୁ ମ
ତୁମେ ଏବେସବୁ ନୂଆ ନୂଆ ଏକ୍ସ ପାରେନସ ନିଆ ତୁମ ତଳ ବ୍ୟାଚ୍ ଛୁଆଙ୍କୁ ପୁଣି କହିବକି ଏମତି ସେମତି
ଆମେ ଆଉ କହିବୁନି ଆମେ ତାଙ୍କୁ କିଛି ଆନ୍ସାର ଦବୁନି ସିଏ ଆସନ୍ତୁ ସିଏ ଆମକୁ କହୁଛନ୍ତି ଆମେ ଏଇଆ ଅନର୍ସ ନବୁ ସେଇଆ ଅନର୍ସ ସେମାନେ ଆମକୁ ପଚ ଆମକୁ କହୁଛନ୍ତି ତମ ମନ ଯାହା ନିଅ ଆମେ ବସିଛୁ ତମେ ବି ବସିଥଆ ଆସି
କାଟିଦିଅ ପରେ କରିବ।